ହ୍ୟାଲୋ।
ଆଜ୍ଞା।
ଆଉ କଣ କରୁଛ?
ନା ଏବେ ତ ଏଠି ବସିଛି ପ୍ରାୟତଃ ଆସିକି ଆମର ତାରାଣୀ ମନ୍ଦିର ପାଖରେ।
ଉଁ ହୁଁ।
ଏଇ ଯୋଉ ବସିଛି ଆଉ ଆପଣ କଣ କରୁଛନ୍ତି?
ମୁଁ ବି ଆମର ସେଇ ମଙ୍ଗଳା ଲାଇଟ୍ ଫାଇଟ ଅଛି ସାଙ୍ଗମାନେଟିକେ ଆଉ ଜଣେ ଖଣ୍ଡେ ବଇଛି। ଏଇଠି ବସି ଟିକେ ଆଲୋଚନା କରୁଥିଲୁ ସବୁ କଥା ଟିକେ ଦୁଃଖ ସୁଖ ବ ଥିଲି ମୁଁ ଟିକେ ଲଗେଇଦେବି କଣ କରୁଛନ୍ତି ଆଉ।
ଓହୋ ଆଉ ଆପଣଙ୍କ ଏରିଆ ତଳି ପଡିଲାଣି ନା ଆମ ଏରିଆରେ କଣ କହିଲେ କି ଏ ଏବେ ତ ଆମ ହଉ ଆମ ବାରି କରେ ବହୁ ମାତ୍ରାରେ ଲୋକ ତଳି ପକେଇ ଦେଲେଣି ଆମର ବି ଯେପରି ବା ବାପା ହେରିକା ବ୍ୟସ୍ତ ହେଇକି ପାଖାପାଖି ଗୋଟେ ବିଲରେ ଆଜି ତଳି ପକେଇଛନ୍ତି। ଆମ ଘର ପାଖରେ ବି ଲୋକମାନେ ସବୁ ତଳି ଫଳି ପକେଇଛନ୍ତି। ତଳି ହେଲେ ପ୍ରାୟତଃ ଚକକୁ ଯିବ ବରୁଣ ଗ ଆଉ ବହୁତ ଜାଗାକୁ ଯିବ। ଆମେ ତ ଭାଗ ବିଲ ବହୁତ ବିଲ କରିଲୁ ଛାଡିଦେଲୁଣୁ। କଲା ପରେ ଏଇ ସବୁ ଯେତିକି ବିଲ ଆମ ନିଜ ବିଲ ଏଇ କିଛିଟା ତଳି ପକା ହେଇଛି ଆଜି ଆଉ ତଳି ହେଲେ ସବୁ ଯିବ ଆଉ କିଛିଟା ତଳି ବି ଲୋକ ଖୋଜନ୍ତି। ସ୍ଵଣ ଏମତି କଣ କେତେ ତଳି ସବୁ ମିଶୀ ପକା ହେଇଛି ଲୋକ ନେବା ପାଇଁ ଆଉ। ଆପଣ ଏରିଆରେ ତଳି ଫଳି ପଡିଲା ନା ନାହିଁ?
ଯୋଉ ହଁ ଶୁଣ ମନୋଜ ଏଟା କହିଲ ଆମର ଏପଟେ ଟିକେ ପାଣି ଟିକେ କ ଆପଣଙ୍କ ସେପଟେ ଯଦି ହବ ଆସୁଥିବ ନଈ ପାଣି ଯଦି ବି ଆସୁଥିବ ସେଥିଲାଗି ଲୋକମାନେ କଣ କହିଲେ ତଳି ପକେଇଲେଣି କିନ୍ତୁ ଆମର ଏପଟେ ପାଣି ଟିକେ ହଉନି ବର୍ଷା ଟିକେ ହେଲେ ବି ପାଣି ଟିକେ ହେଇନି ଲୋକମାନେ କଣ କହିଲେ ଏ ଟିକେ ତଳି ପକେଇ ନାହାନ୍ତି ଆଖପାଖରେ ବି କେହି ପକେଇ ନାହାନ୍ତି ଏପର୍ଯ୍ୟନ୍ତ ତଳି। ହୁଳିଲେଣି ମାନେ ପାଣି ଟିକେ ଅଭାବ ହଉଛି। ହଁ ଆଉ ଗୋଟେ କଥା ମନୋଜ କହୁଥିଲି କଣ କହିଲେ ସ୍କୁଲ କଥା ମୁଁ ଟିକେ କହୁଥିଲି କଥା ହେଇଥିଲେ ଆପଣ ହୁଁ କଣ କହିଲେ -ସ୍କୁଲ ର ମୋ ମନକୁ ପଡ଼ିଲା ଗୋଟେ କଥା। ସ୍କୁଲ ବେଳିଆ ତମେ ଯେମିତି କହିଲନି ଆମର ସେମିତି ଥରେ ପ୍ରଧାନ ଶିକ୍ଷକ ଭିତରେ ଆଉ କୁଡା ସାରଙ୍କ ଭିତରେ ଥରେ ପାଟିତୁଣ୍ଡ ମାନେ ଗାଳି ଗୁଲଜ ପ୍ରବଳ ଜୋରେ ହେଇଗଲା। କାହିଁକି କହିଲ ମରାମରି ପର୍ଯ୍ୟନ୍ତ, ହାତ ଉଠା ଉଠି ପର୍ଯ୍ୟନ୍ତ ପଳେଇ ଆଇଥିଲା। ଆମେ ସବୁ ଆମ ଆଉ ସେତେବେଳେ କଣ କହିଲେ ଅଫିସ ଘର ଆଉ ଆମ କ୍ଲାସ ରେ ମଝିରେ ଗୋଟା କବାଟ ଥିଲା, ମାନେ ସେତେବେଳେ ମାନେ କଣ କହିଲ ସେତେବେଳେ ସ୍କୁଲ ଏତେ ଡେଭଲପ ମାନେ କଣ କହିଲ ଉନ୍ନତି କରିନଥିଲା। ଆମ ଆମ ଶ୍ରେଣୀର ଆଉ ଅଫିସ ର ମଝିରେ କଣ ଥିଲା କହିଲେ ଉଁ ପଟା ଗୋଟେ ଥିଲା କବାଟ, କବାଟ ସେଟା ତା ମଝିରେ ଆମେ ପଢୁଥିଲୁ, ମାନେ ସେପଟ ରୁ ଅଫିସ ରେ ପୁରା ହାତ ଉଠା ଉଠି ପ୍ରଧାନ ଶିକ୍ଷକ ଆଉ କ୍ରୀଡା ସାଙ୍ଗଙ୍କ ଭିତରେ ଆଉ ଯେହତୁ ସେଇଟା ଆମକୁ ବହୁତ ଡର ଲାଗିଥିଲା ସେତେବେଳେ ଆମେ ପ୍ରଥମ କି ଯାଇଥିଲୁ ସେତେବେଳେ
ହଁ ପାଖାପାଖି ଆପଣଙ୍କର ଷଷ୍ଠ
ବାସ, ଷଷ୍ଠ କି ସପ୍ତମ ମୋର ମନେ ପଡୁନି, ମ
ହୁଁ ଯେପରିକି ଏ ଯୋଉ ଗୋଟିଏ କେସ କି ମୋ ଜଣା ନାହିଁ କି ଯୋ ଭାଇ ନା ଭାଇ ତାଙ୍କ ଭାଇ ଉପରେ ହାତ ଉଠେଇଥିଲେ ଯୋଉ ବାଇନ ଭାଇ ମାରିଥିଲେ। ଏଇ ଯୋଉ କ୍ରୀଡ଼ା ସାର ଏ ସବୁ ବିଷୟରେ ଆପଣଙ୍କୁ ଜଣା, ଆପଣ ସେତେବେଳେ ସେଇ ସ୍କୁଲରେ ପାଠ ପଢୁଥିଲେ।
ନାହିଁ, ବୋଧହୁୁଏ ଆମେ ପଢୁନଥିଲୁ, କାହିଁକିନା ସେଠୁ ଯେହେତୁ ଆମଠୁ ଚାରିଟା ଉପର ବ୍ୟାଚ, ଚାରିଟା ଉପର ଶ୍ରେଣୀ ଆମରୁ ପଡୁଥିଲେ ମାନେ ଉଁ ଆମେ ସେତେବେଳେ ବୋଧହୁଏ ଯାଇନଥିଲୁ ନା କଣ ସେ ସ୍କୁଲ କୁ ଆମେ ଆମର ଗ୍ରାମ ସ୍କୁଲରେ ହିଁ ପଢୁଥିଲୁ, ପ୍ରାଥମିକ ସ୍କୁଲରେ ବୁଝିଲେ? ଆ ଶୁଣିଛୁ ଆମେ କିନ୍ତୁ ସେମିତି ହାତ ଗଡ କାହିଁକି ନା ସାରଙ୍କର ଭୁଲ ଥିଲା, ଶିକ୍ଷକଙ୍କର ଭୁଲ ଥିଲା ସେଇଟା ତାଙ୍କର ନଥିଲା କିନ୍ତୁ ଯେହେତୁ ଜଣେ ଛାତ୍ର ସେ ହାତ ଉଠେଇବେ, ଆଙ୍କର ବି ଗୋଟେ ଭୁଲ କହିବାକୁ ଗଲେ କିନ୍ତୁ ତାଙ୍କର ବି ଭୁଲ ଥିଲା, ଶିକ୍ଷକଙ୍କର ବି ଭୁଲ ଥିଲା ଏ ବିଷୟରେ ଆମେ ଯା ତାପରେ ଯେତିକି ଜାଣିଲୁ? ଦୁଇ ଜଣଙ୍କର ଭୁଲ, ଆଙ୍କର କିନ୍ତୁ ଅଧିକାଂଶ ଭୁଲ ଯେହେତୁ ଶିକ୍ଷକ ଜଣେ କହିଲା ପରେ ବି ଇଏ ହା ହାତ ଟିକେ ଉଠେଇବା କଥାରେ ନଥିଲା ଉଁ ଉ ତାପରେ ହଁ କୁହନ୍ତୁ କୁହ?
ମୋର ତ ମନେ ଅଛି ପ୍ରାୟ ଯଉ ଆମର ଶନିବାରିଆ ହୁଏ ନା କି, ଶନିବାରିଆ ଆଉ ଗୁରୁବାରଆ ପିଲା ମାନଙ୍କର ନଖ ଦେଖାଯାଏ। ହଁ ହ ଯୋଗ କ୍ଳାସ ତ ଗୁରୁବାର ହୁଏ ନା ପ୍ରାୟତଃ ଶ ଶନିବାର ହୁଏ ଆଉ ଶନିବାର କଣ? ଯେପରିକି ଆମ କ୍ରିଡା ସାରେ ବେଳାବେଳି ପଳେଇ ଆସନ୍ତି ଆଉ ସବୁ ସାର୍ ମାନେ ଆସି ସିଏ ଆସିକି ପ୍ରାୟତଃ କ କରନ୍ତି କି ମାନେ ଯୋଉ ପିଲା ନଖ ରଖିଯିବ ସେ ଖାଲି ତାଙ୍କ ଗାଲରେ ମାରନ୍ତି। ଗାଲରେ ତା ପୁଅ ପିଲା ମାନଙ୍କୁ ଚୁଟି ଘିଣେଇ ଖାଲି ଗାଲରେ ମାରିବେ। ଏବଂ ଝିଅ ପିଲାଙ୍କୁ ସେଇଠି ଆଣ୍ଠେଇ ଦେବେ ସେମିତି ସବୁ କରନି ମୁଁ ଦେଖିଛି ଆଉ ପିଲାମାନଙ୍କୁ ମୁଁ ଦେଖିବି ମୋ କ ସବୁ ଆମେ ତ ସେତେ ପକେ ଭଲ ଛୋଟ ଛୋଟ ନୁଆ ଆମେ ଆ କରି ଡ ଯୋଗ କରି ପଛରେ ପିଲମାନେ ଯୋଉ ଝିଅ ପିଲା ପୁଅ ପିଲା ସବୁ ଯୋଗ କରିଥିବେ, ସେଇ ଯୋଉ ଯୋଗ ସାର୍ ଯିବେ ଯୋଉ ପୁଅ ବଡ ପୁଅ ପିଲାମାନେ ଭୁଲ କରିବେ, ସେ ସବୁ ତାଙ୍କ ପିଠି ଉପରେ ଚଢି ଚଢି ଚଢି ଚଢି ପଳେଇବେ। ପ୍ରାୟତଃ ମୁଁ ଜାଣିଥିଲି ପାଞ୍ଚ ଛଅ ଜଣ ଶୋଇଥିଲେ, ତାଙ୍କ ପିଠି ଉପରେ ଚଢ଼ି ଚଢି ଚଢ଼ି ଚଢ଼ି ପଳେଇଲେ ଏ ସବୁ ସେଇ ସାରଙ୍କର ଏସବୁ ଜିନିଷ ମତେ ଟିକେ ଭଲ ଲାଗେ ନା? ଆଉ ମୋ ପାଖରେ ତ ପ୍ରାୟତ ସବୁ ଆଜ୍ଞା।
ସେ ସେଟା କ କହିଲେ ସେଇଟା ତ ଯେହେତୁ ସରକାର ଆମ ପାଇଁ କରିଥିଲା କି ସେଟା ସେଇ ଭଲ କାହିଁ ନା ଯୋଗଟା କରିବାଟା ହିଁ ଭଲ ସେଇଟା ଆମର ଥିଲା ଯା ହ ତଟା ଭଲ ଥିଲା ଏବେ ବି ହଉଛି ନା ନାଇଁ, ମୁଁ ଜାଣିନି ସେତେବେଳେ ଥିଲା ଯାଉ ଉ କରିଥିଲା ସ୍କୁଲ ସାର୍ ମାନେ ବହୁତ ଭଲ ଯୋଗ ଟା ବି କରିବା ବି ଭଲ। ଦେହ ପାଇଁ ବହୁତ ହି ଭଲ। ହଁ ଆଉ ଏଇ ଯୋଉ କଥା କହିଲି କି ସ୍କୁଲ ବେଳ କଥା ସ୍କୁଲରେ ଆମର କ କହୁଥିଲି ଯୋଉ ଆମର ସଂସ୍କୃତ ହିତି ଯୋଉ ଖେଳ ବି ହୁଏ। ବହୁତ ଭଲ ଖେଳ ହୁଏ ସାର୍ ମାନେ ବହୁତ ଉପଭୋଗ କରନ୍ତି, ଆଉ ଗୋଟେ କଥା କହିଲି। ମାନେ ଥରେ ଏମିତିଟା ହେଇଥିଲା କଣ କହିଲ? ଅ ଦୁର୍ଘଟଣା କି ଗୋଟେ ସାଙ୍ଗ ଟା ମୋର ମାନେ ଖେଳରେ ବଲ୍ ଟା ମାରିଦେଇ ଜଣେ ଦୂର ଦ ଯିବ ବୋଲି ମାନେ ଏତେ ଜୋର ସେ ଗାଡିରେ ବାଡେଇ ହେଲା ଯେ ସାର୍ଙ୍କ ଗାଡିରେ ମାନେ ତାର ଖଣ୍ଡିଆ ଟେ ହେଇଥିଲା ମାନେ ଗୋଟେ ଆଙ୍ଗୁଠି ଗଳିଯିବ ଏତେ ଜୋର ବୁଝିଲେ ଏମିତି ପୁରା ଖରାରେ ହେଇଥିଲା ମାନେ ସେଇଟା ମାନେ ମୁଁ ଭାବୁଛି ମୋର ସ୍କୁଲ ପଡିଆ ଭିତରେ ଏଇଟା ମାନେ ବହୁତ ବଡ ଦୁର୍ଘଟଣା ମାନୋ ପିଲାଟାର ଆଙ୍ଗୁଡି ଗଳିଯିବ ତା ଭିତରେ ଭରେ ଏମିତି ସେ ପିଲାଟରେ ହେଇଥିଲା ଦୁଃଖ ବହୁତ ହେଥିଲା ପୁରା ମାନେ ଆ ପାଖରେ ଗୋଟେ ଏତେ ବଟ ଘଟଣା ଟା ଦେଖିବ କି ହଠାତ୍ ତାପରେ ତାପରେ ବହୁତ ମାସେ ଖଣ୍ଡେ ଭଳିଆ ମାସେ ପାଖାପାଖି ହବ ବନ୍ଦ ହେଇ ଲା ମାନେ ଖେଳିବା ଟା ଆମର ଟିକେ ବନ୍ଦ ହେଇଯାଇଥିଲା।
ହଁ ହଁ।
ହେ କ ତାପରେ ପଢାପଢିରେ ଏମିତି ବି ରହ ପର ପରୀକ୍ଷା ଭକ୍ଷା ଆମେ ତ ବେଶୀ ମାନେ ଆମେ ବେଶୀ ପାଖ ଅଧିକାଂଶ ପଡୁନା କି ବେଶୀ କମ ବି ପଡୁନା ମଝିା ମଝିରେ ହଉ। ବେଶୀ କହିବା ଗଲେ ବେଶୀ ଉପ ଉପରୁ
ବୁଝିଲି ବୁଝିଲି ମୋର ବି ଦିନେ କଣ ହେଲା କହିଲେ କି ମାନେ ଆମେ ବି ଏଇ ଯୋଗ ଫୋଗଇ ସ୍କୁଲରେ କରୁ ଯେ ବଡ ସ୍କୁଲ ପଢିଲୁ ସବୁ ଯୋଗ ଫୋଗ କଲୁ ତାପରେ ଦିନେ କଣ ହେଇଛି ନା ମୁଁ ଆମ ଯେତେବେଳେ ଛୋଟ ସ୍କୁଲରେ ଆମ ପ୍ରଥମରୁୁ ପଞ୍ଚମ ଯାକେ ଯଉ ସ୍କୁଲ ରେ ପାଠ ପଢୁଥିଲି
ମନୋଜ ଆପଣ ଆପଣ ଶୁଣ ଆପଣ ଯେତେବେଳେ ପଢୁଥିଲେ ଆପଣ ସ୍କୁଲଣତଳେ ପୁରା ଡେଭଲପ୍ ହେଇ ସେଇଥିଲା
ନାଇଁ ନାଇଁ ଏତେ ହେଇନଥିଲା ଆମେ ବି ନାଇଁ ଆମେ ବି ଆଜଷ୍ଟ ଘରେ ବସି ପାଠ ପଢୁଛୁ
ହ
ତାପରେ ଦି ତିନି ବର୍ଷ ପରେ ପ୍ରାୟତଃ ନୂଆ ଘରେ ତାପରେ ଏମତି ସବୁ ହେଲେ ସଳ ପିଲାମାନେ ରୁ ପଞ୍ଚ ପୁ ସ୍କୁରେ ଆମର ପଞ୍ଚମରୁ ପ୍ରଥମ ଯାକେ ପିଲା ଯେତେବେଳେ ଗଣେଶ ପୂଜା ସରସ୍ଵତୀ ପୂଜା ଏସବୁ ହବ ଆମକୁ ଆମ ଦିଦି ଦିଅନ୍ତି କି ଆମ ଚାରିଆ ଦିଦି ପତିଆ ଦିଦି ଦିଅନ୍ତି କି ଯାହା ତମେ ବଡ ସ୍କୁଲ ରେ ଦେଇକି ଆ କାଡ ଆମେ ପ୍ରାୟତଃ ଚାରିଦିନ ପାଖାପାଖି ଯାଇ ଥିଲୁ ସୁପୁଟା ଜଗନ୍ନ ମୁଁ ଶ୍ରୀକାନ୍ତ ଏସବୁ ଯାଉ ଦିନେ କଣ ହେଲା ନା ଶନିବାର କାଲି ଯାଇଛୁ କାର୍ଡ ଟା ଦେବାକୁ ସେ ପ୍ରାୟ ସୋମବାର ପାଖାପାଖି, ହବ ଯଉ କଣ କି ଯଉ ପୂଜା ରବିବାର ଛୁଟି ରହିବ ସ୍କୁଲ। କି କୋଉ ରବାରେ ପଡିଥିଲା ରବାରେ ପିଲାମାନୋନେ ଯିବେ ମତେ ଜଣା ନାହିଁ କଣ ହେଲା କି ଆମେ ସକାଳୁ ସକାଳୁ ପହଞ୍ଚିଲା ବେଳକୁ ସ୍କୁଲ ରେ ଯୋଗ ଚାଲିଛି ଆଉ ପ୍ରାୟ ଝିଅ ପିଲା ପୁଅପିଲା ତିନିଶହ ପାଖାପାଖି ଦୁଇଶହ ଅଢେଇଶହ ସାଇକେଲ ପ୍ରବଳ ତିନିଶହ ପିଲା ହେଲେଣି ଆମକୁ ଯେତେବେଳେ ସାର୍ ମ ଡାକିଲେ ଆମେ ଜୋର ଆମେ ତ ଚାହିବୁ ସ୍କୁଲକୁ ତାତ ତାପରେ ଯେତେବେଳେ ଯୋଗ ସାର ଆମକୁ ଡାକିଲେ ଆମକୁ ସେଠି ନାଜ ମାଇଲା। ଯେ ଏତେ ପିଲା ଅଛନ୍ତି। ଯୋଗ କରନ୍ତି ଯୋଉ ନାଜ ମାଇଲା ଆଉ କଣ କରିବୁ ଆମେ ଆଉ ଯୋଗ ସାରସୁନି ତିନି ଜଣ ମୁହଁ ବୋଲି ଆମେ ଭାବିନୁ ଯୋଗ ରାଉତ ବାବୁ ଡାକୁଛନ୍ତି ସେଠିକି ଜିନିଷ ଆମେ ଧିକି ପଳେଇ ଯାଉ ସିଧା ଆସିକି ଆମେ ଯେପରି କି ଏଇ ଯୋଉ ଜାମୁ ଗଛ ନାାଇ ଜାମୁ ଗଛ ପାଖରେ ତାପରେ ଜାମୁ ଗ ଗଛ ପାଖରେ ଏମିତି ଆସିକି ହସି ହସି ଆସିଲୁ ନା ସାର ଡାକୁଥିଲେ କଣ ପାଇଁ ଗଲନି। ଏ ସେ ଆମେ ତ ଏଇ ସବୁ ବଙ୍ଗଳା ସ୍କୁଲରେ ଦଉ, ବହି ଗୋପାଳପୁର ସ୍କୁଲରେ ଦଉ ଆଉ। କଇ ସ୍କୁଲ ଇଛାପୁରୁ ସ୍କୁଲରେ ଦଉ ଛନ୍ତି ତିନି ଚାରିଟା ସ୍କୁଲରେ ଯାଇକି କା ଦଉ ଆମର ସରସ୍ଵତୀ ପୂଜା ଗଣେଶ ପୂଜା କାର୍ଡ। ଆପଣ ତ ସେତେବେଳେ କଣ ଆପଣ ସାପକୁ ଦେଖିଥିଲେ ନା ଦେଖିନଥିଲେ?
କଣ କହିଲ?
ସେଇ ଯୋଉ ଯୋଗ କଲା ବେଳେ ଆପଣ ଆମକୁ ଦେଖିଥିଲେ ଆମେ
ଭାବୁଛି ମନ ନଥିବ ବୋଧେ। କାହିଁକି ନା ବହୁତ ପୁରୁଣା କଥା ନା ମନେ ନଥିବ ବହୁତ ପୁରୁଣା କଥା। ମନେ ନଥିବ ଭାବୁଛି ମନେ ନଥିବ ଏଇଟା କେମିତି ବହୁତ ଘଟଣା ଘଟିଥିବ ସ୍କୁଲରେ କିନ୍ତୁ ଯାହା ଯାହା ମନେ ପଡିଲା ମୁଁ ସେଇଟା ଆପଣଙ୍କୁ କହିଲି ବେଶୀ ଦୁଇଟି ଗୁରୁତ୍ୱପୂର୍ଣ କଥା। ସେଟା ବେଶୀ ମନେ ପଇଲା ମୁଁ ଟିକେ ଆପଣଙ୍କୁ କହିଲି।
ଓହୋ ଆଉ ସେତେବେଳେ ଆପଣ କଣ ମାନେ? ଘରେ ଖାଇବାକୁ ଏତେ ଭଲ ପାଆନ୍ତି ନା ସ୍କୁଲରେ
ନାଇଁ ନାଇଁ ମୁଁ ତ କେବେବି ମିସ୍ କରେନି ମାନେ କେବେ ବି ମାନେ କଣ କହିଲେ? ଘରେ ଖାଏ ଘରେ ଖାଇ ଆସେନି ଟୋଟାଲି ବି ଆସେନି। କାହିଁକି ନା ମତେ ଘର ମାନେ ସ୍କୁଲ ଖାଇବାଟା ବହୁତ ଭଲ ଲାଗେ। ଆଉଟଡା କ ଏବେ ବି ମିସ୍ କରୁଛୁ ଘ ସ୍କୁଲ ଖାଇବା କାହିଁକି ନା ସେଇ ଯୋଉ ସୋମବାର ଅରୁଆ ଡାଲମା। ଆଉ କଣ କହିଲେ ମଙ୍ଗଳବାର ସେ ସୋୟାବିନ ବୁଧବାର ଅଣ୍ଡା, ଭଲ ଲାଗେ ଏବେ ଶନିବାର ହଉଛି ଆମ ନଥିଲା ଶନିବାର। ବୁଝିଲେ?
ସେତେବେଳେ ଏବେ ତ ସନ୍ଧ୍ୟ ହଁ ଏ ଶନିବାର ଟା ଯଦି ଥାନ୍ତା ତାହେଲେ ଆମେ ଟୋଟାଲି ଘରକୁ ହି ଆସୁ ଖାଇବା ପାଇଁ ସେଇଠି ଖାଇ ଦିଅନ୍ତୁ। ଏବେ ବହୁତ ମାନେ ସେ ଯୋଉ ଆଉଟା ଏ ହଉଛି ମୋ ସାଙ୍ଗଟା ଘର ପାଖରେ ଗୋଟେ ସାଙ୍ଗ ମ ମାନେ ତାଙ୍କ ଘର ଟା ସ୍କୁଲ ପାଖରେ। ସିଏ କଣ କହିଲ ଶୁଖୁଆ ବି ନେଇ ଆସେ ଖାଇବା ପାଇଁ। ଶିଖୁଆ ନେଇ ଆସେ ତାପରେ ଆଉ ଜଣ ସାର୍ ଙ୍କ ବାରିରେ ହେଇଥାଏ ଲଙ୍କା ଆଉ କଣ କହିଲେ ଧନିଆ ପତ୍ର ଏ ସବୁ ହେଇଥିଲା। ସିଏ ନେଇ ଆସେ ଆ ଆମେ ସେଠି ଆଳୁ ଡାଲମାରୁ ବାହାର କରି ଚକଟିକି ଆମେ ଖାଉ।
ଓହୋ ତାହେଲେ ମତେ ବି ଜଣା। ଆମେ ଯେତେବେଳେ ପଢୁଥିଲୁ କି ଯେତେବେଳେ ଆ ଆମର ଗୋଟିଏ କ୍ଲାସ ସରିବ ଆମର ପ୍ରେଜେଣ୍ଟ ପଡିସାରିବ ପ୍ରେଜେଣ୍ଟେ ପଡିଆ ସାରେ ସାରେ ଗୋଟେ ଆମର ଅଛନ୍ତି ପିଅନ ଯିଏ କିି ତିଳ ଜେଜ ତିଳ ବଇଁ, ଟିମନ, ଏଠି ତିନି ଜଣ ଅଛନ୍ତି ସିଏ ତ ପ୍ରାୟ ଆସି ସବୁ ଶ୍ରେଣୀରେ ପଚାରିବେ କେତେ ପିଲା ଅଣ୍ଡା ଖାଇବେ, ଅଣ୍ଡା ଦିନ ଯୋଉଁ ପିଲା ଅଣ୍ଡା ଖାଇବେ ଠିଆ ହେବେ। ଯୋଉଁ ପିଲା ଅଣ୍ଡା ନଖାଇବେ ବସିବେ। ଏମିତି ସବୁ ଗଣା ଯାଏ କି ପ୍ରାୟତଃ ଷଷ୍ଠ
ଯିଏ ନ ଖାଇବ ଠିଆ ହୁଅ ଯିଏ ଖାଇବ ସେତ ତ ଆପେ ଆ ଗଣି ଦେଇ ଯିବେ ଆଉ ଯିଏ ନ ଖାଇବ ଠିଆ ହେଇଯାଅ। ସେଇଟା ମୁଁ ଆମର ସେଇଟା କଣ କହିଲ ଯେ ହଁ ଯେ ନ ଖାଇବ ସେ ଠିଆ ହେଇଯାଅ। ଧର ଦି ତିନି ଜଣ ନ ଖାଇବେ ଏମିତି ଠିଆ ହେଇଯିବେ। ଆଉ ସବୁ ପିଲା ତ ବସିଥିବେ ଆଉ ଖାଇବେ ଆଉ।
ଓହୋ ତାହଲେ ଏମତି ସବୁ ଚାଲେ, ହଁ ଆମର ବି ଏମିତି ସବୁ ଚାଲିଥାଏ। ଆପଣ ଆପଣଙ୍କ ସାଙ୍ଗଙ୍କ ବାରିକୁ କେବେ ଯାଇଛନ୍ତି ପିଜୁଳି ଫିଜୁଳି
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ କାହିଁକି ନା ସେ ସେ ସେଇ ସାଙ୍ଗ ବିଷୟରେ ଥରେ ଗୋଟେ ଟେକା ମାରିଦେଇଥିଲା ଜଣେ ସାଙ୍ଗ ସେ ତାଙ୍କ ବାପା ଯେ ପୁରା ସ୍କୁଲ ସାରା ଆସିକି ହଙ୍ଗାମା କରିଥିଲେ।
ହୁଁ ହୁଁ।